ଲ ହଁ କଣ କରୁଛ?
ଏଠି ଶୋଇବାକୁ ଯାଉଥିଲେ ଆଉ
ଖାଇସାରିଲାଣି
ହୁଁ
କଣ ଖାଇଲ
ରୁଟି ଆଉ ଚିକେନ କଷା
ବଢିଆ ଆଉ ସବୁବେଳେ ଚିକେନ ଖସା ଖାଉଛ ତମକୁ ଚିକେନ ଭଲ ଲାଗେ ନା କଣ?
ନ କ ଏ କ
ଆଉ ଆଜି ତମର ପହିଲି ର ଛ କେମିତି କଣ ପାଣିିଲ ଟିକେ କୁହ?
ପାହିନରା ସେତି ଟ୍ରସ୍ ବ ମେହା ସେବା କଲେ
କଣ ଭଲସେ କଣ ସକାଳୁ କଣ କଣ କଲ ଏମିତି କଣ ଗୋଟେ ସେକେଣ୍ଡ ରେ କହୁଛ।
ଅକାଡ ଉଠଲି ଗଦ ହେଲି
ହୁଁ
ତାପରେ ଅଳ ତ ଲଗେଇଲେ
ତାପରେ
ସେଲପଲି ତାପରେ ମୁଁ ବିେହତିୀ କାଲି କରିନଥିଲି ଆଜ କାଲି
ତ ତୁମେ ନିଜେ କଲ ନା କିି କରଦଲା
କାଇଁ ଜଣ କରିଦଲେ
ଆଛା ତାପରେ
ତାପରେ ନୂଆ ଡ୍ରେସ୍ ପିନ୍ଧିଲ
ହୁଁ
ଆଉ ସମସ୍ତଙ୍କୁ ମଧ୍ୟ ଭଲ
ଉଣ୍ଡଆ ମୁଣ୍ଡିଆ ମାରନ୍ତି
ହଁ
ତାପରେ
ତାପରେ ଇଟଲିିଉ ମଟା ତରକାରୀ ଖ ଆଲା
ଆଇ ତାହଲେ ପିଠା ହେଇଥିଲା
ହୁଁ ତାପରେ ପୋଡ ପିଠା ତାପରେ ଇଟଲି ପିଠା ମଟର ତରକାରୀ ଖିଆ ହେଲା ଖାଇବା ସହରେ ଲଞ୍ଚ ରେ ଚିକେନ ଆଉ ଭାତ ସାଲାଡ ପାମ୍ପଡ଼
ଲଞ୍ଚ ରେ ବି ଚିକେନ ରଥରେ ବି ଚିକେନ
ହୁଁ ହୁଁ
ଆରେ ବାହ ମଡ଼ିପା ଖାଇବା ହଉ
ହଁ ତମର ଯେ କେମିତି କରିଥିଲା ପହିଲି ରଜ
ଆମର ତ ଆଜି ଫାଷ୍ଟ ଆମେ ସବୁ ସାଙ୍ଗମାନେ ମିଶିକି ସକାଳେୁ ଉଠିଲୁ ତାପରେ ପୁରୀ ବଟର ଥରକାରୀ ଖାଇଲୁ ତାପରେ ସବୁ ସାଙ୍ଗ ସତି ଦଶ ବାର ଜଣ ପ୍ଲାନିଂ କଲୁ ଯିବୁ କୋଉଠୁ ଗୋଟେ ରୋଷେଇ କରିବୁ
ହୁଁ
ଆମେ ସମସ୍ତେ ଭାବିଲେ ଡିସାଇଡ କଲୁ ଆମର ଗୋଟେ ଏଠି ଅଛି ଗୋଟେ କେଳଣେଇ ମୁହାଣ ସେଠି ମାଙ୍କ ଦେବୀଙ୍କ ମୂର୍ତ୍ତି ଅଛି ମୂର୍ତ୍ତି ସାଙ୍ଗରେ ସେଠି ପାଖରେ ନଦୀ ଅଛି ଭଲ ଭଲ ପ୍ଲେସ ଅଛି ଗଛ ଗୁଡା ବହୁତ ଅଛି ସେଠି ହି ଗଲୁ
ହୁଁ
ସେଠି ଆମେ ଦଶ ବାର ଜଣ ଗଲୁ ସେଠି ଯାଇକି ଅ ଆମର ଛଅ ଜଣ ଆଇଁଷ ଥିଲେ ଛଅ ଜଣ ସାଧା ଥିଲେ ତେଣୁ ଯୋଉମାନେ ଆଇଁଷ ଖାଇବେ ତାଙ୍କର ଚିକେନ କଷା ଭାତ ଡାଲି ଆଉ ଯିଏ ସାଧା ଥିବ ତାଙ୍କ ଛ, ତୁ ପନିର ମିକ୍ସ ହେଇଥିଲା ଆଉ ସେଇଠୁ ସବୁ ଖାଇକି ଆସିଲୁ ଆଉ ଛତୁ ପୂର୍ଣ୍ଣ ମିକ୍ସ ଟା ବହୁତ ବଢିଆ ହେଇଥିଲା
ଚିକେନଟା
ଚିକେନ ଟା ତ ଯେମିତି ଲାଗେ ସେମତି ଆଉ
ଆଜ୍ଜି ଆମିସ କାଲି ପୁରା ସାଧା
କାଲି ଶାଧା
କାଲି ଶାଧା କଣ ପାଇଁ
କାଲି ସୋମବାର ବା
ସୋମବାର ସହିତ ଆଉ କଣ
ରଜ ସଂକ୍ରାନ୍ତି କାଲି। କାଲି ରଜର ଦୁ। ଦୃତୀୟ ଦିନ ରଜ ସଂକ୍ରାନ୍ତି । ଆଉ ତମ ଆଡେ ଆମ ଆଡେ ପରମ୍ପରା ଅଛି ଯେ ଯୋଉ ଛକରେ ଗଲେ ବାଟରେ ଝିଅ ପିଲାମାନୋନେ ଚାରି ପାଞ୍ଚ ଜଣ ବା ଟ ଛେକନ୍ତି।
ହୁଁ ଆମର ଛପନ ହେନ ଯେ ବାକି ଯୋଉ ବୁଲିକିରି ପାନ ଦିଅନ୍ତେ। ପାନ ବୁଲି ବୁଲି ଦିଅନ୍ତେ ସମସ୍ତଙ୍କୁ ଆଉ ସେମାନଙ୍କୁ ଯୋଉମାନଙ୍କୁ ଦିଅନ୍ତି ସେମାନେ ଖୁସିରେ କିଛି ପଇସା ତାଙ୍କୁ ଦିଅନ୍ତୁ ଖର୍ଚ୍ଚ ରଜ ଖର୍ଚ୍ଚ
ବହୁତ ବଢିଆ ଆଉ
ତମେ ଆଜି କେତେ ଟଙ୍କା ଦେଇଚ?
ଆଜି ପାଖାପାଖି ସତୁରୀ ଅଶୀ ଟଙ୍କା ମୁଁ ଦେଇଛି। ଆଉ ଯୁଆଡେ ଯିବ ତ ପଇସା ମାଗନ୍ତି ଆଉ ପୁରା ଛକି ଦିଅନ୍ତି ଆଉ
ହୁଁ।
ଆଉ ଖାଇସାରଛ ତାହଲେ ତମେ
ହୁଁ ତୁମେ ଆଜି କଣ ଖାଇଲ?
ତମେ ବି ନାନ ତଡ଼କା
ଉଁ ହୁଁ
କୁହ
କାଲି କାଲି ରୂପ ଟୁ ବୁଲିଆ
କି କିଛି ବୁଲିବାର ନାହିଁ ଫିଲ୍ମି ଦେଖିବାକୁ ଯିବାର ପ୍ଲାନ୍ ଅଛି। ଦେଖାଯାଉ
ଓହୋ
ଏଇ ଯୋଗେଶ ର ମୋର ସୁବୁନି
କି ମୁଁ ମୁଭି
ଅନୁଭବ ପୁର କଣ ଗୋଟେ ଫିଲ୍ମ ରିଲିଜ ହେଇଛି।
ଛକି ଶୂନ
ଆଜ୍ଞା ସେଇ ମୁଭି ଯିବାର ଦେଖିବାକୁ ପ୍ଲାନ ଅଛି ଆଉ
ଓହୋ ତମେ ମେ ଏଁ ଏଁ ମଁ ମଁ ମତେ ଟିକେ କେ ଯାଉନ
ହଁ ତମେ ଯଦି ଆସିବ ଆସିବ।
ସତରେ
ହଁ ।
ସତରେ ଯିବି
ହଁ ହଁ ସତ ରେ ଯି
ତମର ଆଉ କୁହା ସହିତ ପ୍ଲାନିଂ ନାହିଁ ତ ମାନେ ସାଙ୍ଗସାଥି ମାନଙ୍କ ସହିତ
ହଁ ସାଙ୍ଗସାଥୀ ବି ଯିବେ ଭାଇ ମାନ ଯିବେ ସାଙ୍ଗସାଥି କଣ? ତମେ ଯଦି ଯିବ ଆସିବା ଆଉ
ଓହୋ ତମକୁ ଆଉ ମାନେ ଅଫ କରିଥିଲେ ତ
ଚିକେନ ଘୋଷା ଆଜି ତମେ କରୁଥିଲ।
ନାଇଁ ମୋ ମାଇଁ କରଥିଲେ।
ତମେ ଦେଖିନ କେମିତି ହେଇଥିଲା।
ନାଇଁ ମୁଁ ଦେଖିନି ଶୋଇ ପ ହୁଁ ।
ହୁଁ ହୁଁ। ଆଉ ଆଜି କିଛି ରୋଷେଇ କହ ବର୍ଷା ହଁ ଏଇ ଆଉ ଟିକେ ପୂର୍ବରୁ ନଅଟା ଦଶଟା ବେଳକୁ ଝିପି ଝିପି ହଉଥିଲା ଆଉ ଦେଖାହଇନି
ହୁ ହୁଁ ମେ ବହୁତ ରେ ବିଜୁଳି ଘଡଘଡି ମାର
ହଁ ଏପଟୁ ଯା ହଉ କମ ସେ କମ ଗରମ ଟିକେ ରକ୍ଷା ପାଇବା
ଏ ତ ବର୍ଷା ଦିନ ଚାଲିଲ ଆଉ ଗରମ ପଡିଗଲା।
ହୁଁ ।
ବର୍ଷା ଦିନ ଷ୍ଟାର୍ଟ ହେଇଗଲା।
ଯାହା ହଉ ଭଲ ହେଲା ବର୍ଷା କଣ ସୁଷ୍ଟଟ ହେଲା କି ଥଣ୍ଡାଳିଆ ପାଗ ରହିବ। ଆଉ ତମେ ତାହେଲେ ଚିକେନ କଷା ରୁଟି ଖାଇଲ। ଆଉ ଆଜି କୁଆଡେ ବୁଲିବାକୁ ଯାଇନ।
ହ।
ଆଉ କେମିତି କଣ ରଜ ପର୍ବ ପାଳନ କଲ ବା ଆଜି ଖାଲି ଏଇ ଯୋଉ ନେଲ ପୋଲିସ ଲଗେଇଲ ମେହେନ୍ଦୀ କଲ ଅଳତା ଲଗେଇଲ
ହୁଁ ।
ଆରେ ରଜର ପ୍ରସିଦ୍ଧ ପିଠା ହେଇନି ଆଜି ତମର ପୋଡ ପିଠା
କହିଲି ବା ଇଟଲି ଆ ପୋଡ ପିଠା ସକାଳେ ଖାଇଲୁ ବୋଲି ମଟର ତରକାର
କପଡ଼ ପିଟା ତାହେଲେ ହେଇଥିଲା ତୁମର
ହଁ।
ଓହୋ ତାହଲେ ଟେଷ୍ଟି ଥିଲା।
ହଁ ବହୁତ ଟେଷ୍ଟ ଥିଲା।
ଆଉ ତାହେଲେ ଆଉ କୁଆଡେ ଯାଇନ ଆଉ ସାଙ୍ଗସାଥି ଦୋଳି ଖେଳ ମେନ୍ ତୁ ଦୋଳି ଖେଳ ଦୋଳି ଖେଳି ନ?
ଦୋଳି ଖେଳିଲେ ମୋ ମୁଣ୍ଡଟା ବିନ୍ଧା ହଉଚି।
କଣ?
ଦୋଳି ଖେଳିଲେ ମୋ ମୁଣ୍ଡ ଟା ବୁଲାଏ ସେଥିପାଇଁ ମୁଁ ଖେଳେନି ବାନ୍ତି ଲାଗେ। ହୁଁ।
ଦୋଳି ତେଲ ଟଗା ହେଇଥିଲା।
ହୁଁ ଦଳେ ଟଙ୍ଗା ହେଇଥିଲା ବାକି ମୁଁ ଖେଳେ ନି ।
ଆଚ୍ଛା।
ହୁଁ।
କଲି ନା ଝିଅ ମାନେ ଦୋଳି ଖେଳନ୍ତି। ଆମର ଆଡେ ମୁଁ ଦୋଳି ଦେଖିନି। ମୁଁ ତ ଆଜି ଏତେ ବୁଲିଛି କିୁ କୋଉଠି ଦୋଳି ଦେଖିନି।
କେତେ ବୁଲିଚ?
ଯାଇଥିଲୁ ବା କହୁଥିଲି ରୋଷେଇ ବାସ ହଉଥିଲା ସାଢେ ଯାଇଥିଲୁ। ଆଉ ତାପରେ ଆସିକି ଏଇଠି ଖେଳ ଚାଲିଥିଲା ଫାଇନାଲେଳଚ ଦେଖିଲୁିିଲି ବର୍ଷ ଭୁବନେଶ୍ର ଚାଲିଥିଲା ଭୁବନେଶ୍ଵରମ୍ପିନ ହେଲା ତାପରେ ଏବେ ତ ଘରକୁ ରୋଷେଇ ବାସ ସାରିକି ଆସିଲୁ ଆଉ।
ମାନେ ଯୋଉ ଅ ନାନ୍ ତରକାର ଟା ବି ସେଇଟା ତମେ ବି ବନେଇଥିଲ ରୋଷେଇ କରିଥିଲ ଫିଷ୍ଟି କରିଥିଲ।
ଆମେ ନିଜେ ବନେଇଥିଲୁ। ନାନ ଟା କିଣିଆଣିଥିଲୁ। ତଡକା ନିଜେ ବନେଇଥିଲୁଆଉ।
ଅଣ୍ଡା ତରକା?
ହଁ।
ଓ ହୁ ସେଟା କିଏ ତମେ ବନେଇଥିଲ ନା?
ହଁ।
ହଉ ନେଷ୍ଟ୍ ଟାଇମ୍ ମତେ କହିବ ତା ପ୍ରୋସେସ ଟା ଆଉ।
ହଁ ତଡକା ଏଇ ଯୋଉ କିଣା ତଡକା ମିଳେ ସେଇଗୁଡାକୁ ଛ ଆଣିକି କଲୁ। ଯଉ ରେଡିମେଡ୍ ଜିଓ ମଟରେ ମିଳୁଚି। ତଡ଼କା ଖାଲି ପାଣି ଦବ ଆଉ ମସଲା ଦବ ସେଇଟା କରିବ ଆଉ ସେଇଟା କୁ ଆଣିଥିଲୁ।
ଓ ହୋ ହୋ ହୋ।
ଆଉ ନିଜେ ଯୋଉ ରାଜାମା ଖାଜୁମା ଦେଇକି ସେ ବତୁରଇକୁ ପଡିବ ନା ସେଇଟା ଅଧିକା ପାଲା।
ହୁଁ ହୁଁ।
ଏଇଟା ମୁଁ ଶିଖିନି ଏଇଟା ରେଡିମେଡ ବାଲା ଜମଟୁ ଆଣିଥିଲୁ।
ସେ ତ ସଛଟକଟ ର ସେ
ହଁ ସଟକଟ ରୋଷେଇ ଆଉ କାଲି ତ ସୋମବାର କାଲି ଅରୁଆାତ ଡାଲମା ଟିକେ ହବ।
ହୁଁ। ମୁଛି ବରାବ
ଶୁଭୁନି
ମେ ତାପରେ ମୁଁ ବି ଯିବାର ହବ ହବ ନା
ହଁ ଠିକ ଟିକେ ହାଲକା ଖାଇଦେଇ ଯିବୁ ଆଉଁ କଉ
ହଉ ଆଉ ତୁମ ଭଉଣୀ ଭଉଣୀ କିଏ ରଜଜ- ଚ ଭଟ କଲ-
ତ କେହି ନାହାନ୍ତି ଖାଲି ପାଖର ଗୋଟେ ଭଉଣୀ ସେଏ ଡ୍ରେସ ପିନ୍ଧି ଆସି ମୁଣ୍ଡିଆ ମାରିଥିଲା
ତମେ ଆଜି କେତେ ଟା ମୁଣ୍ଡିଆ ଖାଇଛ
ମୁଣ୍ଡିଆ ତ ଗୋଟେ ଦିଟା ତିନିଟା ଖଣ୍ଡେ ଖାଇଛି ମୁଁ ନିଜେ ବି ନୂଆ ଡ୍ରେଥିଲି ମୁଁ ନିଜେ ବି ମୁଣ୍ଡିଆ ମାରିଛି
ଜ ନିଜ ଡେ ଅର୍ଡରା
ହଁ ମୁଁ ଗୋଟେ ହାଫ ପ୍ୟାଣ୍ଟ କିଣିଥିଲି ଆଉ ଗଞ୍ଜି ଗୋଟେ କିଣିଥିଲି ରଜ ବୋଲି ନୂଆ ପିନ୍ଧିଥିଲି ହଁ
ତୁମେ ଟାକୁ ମାରିନ ତମେ
ହଁ ମୁଁ ମାଇକି ମାରଥିଲି ଆଉ କା ମୁଣ୍ଡଆ ମାନେ
ହୁଁ ହୁ
ତମେ ତାହେ ଖାଇ ଚାଲିଲ ନାହିଁ-
ହୁଁ ହୁଁ
ହଉ ଏବେ ତ ଟାଇମ ହେଇଯାଇଛି ଯାଉ ଶୋଇବ ଗୁଡ ନାଇଟ-
ହଉ ଗୁଡ଼ ନାଇଟ୍-